ହ୍ୟାଲୋ ସାର୍ ନମସ୍କାର
ନମସ୍କାର ମ୍ୟାଡ଼ାମ
କଁ ଉଠଥିଲେ
ଏଇ ବସିଥିଲି ଆଉ ଆପଣ କଣ କରିୁଥିଲେ
ନାଇଁ ମୁଁ ବି ଏଠି ବସିଛି ଟିକେ ଆଉ କଣ ଖାଇଲେ
ମୋର ଖେଳିଛି ସକାଳୁ ପଖାଳ ଆଉ ଆଳୁ ପୋଟଳ କାଙ୍କଡ ଭଜା ହେଇଥିଲା
ବଢିଆ ଜିନିଷ ଖାଇଛନ୍ତି ଆଉ
ହୁଁ ଆଉ ଆପଣ କଣ ଖାଇଲେ
ହଁ ଖାଇଥିଲି କେକ୍ ଗୋଟେ ପିସ୍ ଖାଇଥିଲି ଆଉ ଇଟିଲି ତରକାରୀ ଖାଇଲି ଆଉ
ଆଚ୍ଛା ଆଚ୍ଛା
ହଁ ଭଲ ଅଛନ୍ତି
ହଁ ହଁ ଭଲ ଅଛ।
ଘରେ ସମସ୍ତେ ଭଲ ଅଛନ୍ତି।
ହଁ ଘରେ ଏନଶ୍ ସମସ୍ତେ ଭଲ ଅଛନ୍ତି।
ଆଜ୍ଞା ହଉ
ମ୍ୟାଡ଼ାାମ ଆପଣଙ୍କ ପାଖରୁ କିଛି ଅଲଗା ଶବ୍ଦ ସବୁ ଆସୁଛି।
ଏବେ ସ୍ୱେପେ
ଅ ନାଇ ଏବେଠିକ ଅଛିକୁହନ୍ତୁ।
ଆଜ୍ଞା
ହଁ।
ଆପଣ କେଉଁଝର ଯାଇଛନ୍ତି ବୁଲିବା ପାଇଁ?
କେଉଁଝର।
ଆଜ୍ଞା।
କେଉଁଝର ଆମର ଯୋଉ ଘଟଗାଁ ତାରିଣୀ ଯୋଉଠି ଅଛି ତ!
ଆଜ୍ଞା ଆଜ୍ଞା।
ହଁ ହଁ ମୁଁ ଯାଇଛି ତିନି ଚାରି ଥର ଖଣ୍ଡେ ଗଲାଣି ସେଠିକି। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ଏଡା ଏ ମୋ ଭଏସ ଟା ଆସୁନି।